ଜୟ ଜଗନ୍ନାଥ। ଆଚ୍ଛା ଯୋଉ କଥାଟି ଆମର ଅଧାରେ ଅଟକି ଯାଇଥିଲା। ଯୋଉ କହୁଥିଲେ କି ଆମ୍ ଆମ ଗ୍ରାମର ଜଣେ ବ୍ୟକ୍ତି ଯିଏ ଗୋଟିଏ ମାସରେ ସେ ଦିଥର ପୁରୀକି ଯାଆନ୍ତି ମୁଁ ଶୁଣିଥିଲି ଜ ଗାଙ୍କର ଡୋରି ନ ନାଗିଲେ କେହି ବି ଯାଇପାରନ୍ତିନି। କିନ୍ତୁ କଣ ଆଙ୍କୁୁ ପୁରା ମାସୁକୁ ଦିଥର ଡୋରି ଲଗେଇ ଦଉଛନ୍ତିି ଜଗା?
ଦେଖ ଜଗା ଡୋରି ନୁହେଁ ଯେବେ ତମର ଇ ଇଛା ଥିବ ତମେ ଚାହିଁଲେ ଆଜି ବି ତ ପୁରୀ ଯାଇପାରିବ।
ଆଚ୍ଛା।
ତମର ସିନା ଇଚ୍ଛା ଥିଲେ ଜଗା ତମକୁ ଟାଣି ନବ କୋଉ କୋଉ ବାଟ ରୁ ନା ନାଇଁ।
ଆଛା ମାନେ ଆପଣଙ୍କ କଥା ଶୁଣିକି ମତେ ବହୁତ କାନ୍ଦ ଲାଗୁଛି ମାନେ ଏଇଟା ବୋଧେ ଆମର ମନର ଭ୍ରମ ମାନେ ଆମେ କଥା ଟାକୁ ଇଏ କରିବା ପାଇଁ ମାନେ ମନକୁ ବୁଝ ଝିିବା ପାଇଁ ଜଗା ଦୋଷଟା ଦେଇଦେଉ ଯେ ଜଗନ୍ନାଥଙ୍କର ଡୋରି ଲାଗିନି କେମିତି ଯିବା। କିନ୍ତୁ ଆପଣଙ୍କ କଥା ଶୁଣି ମତେ ଲାଗୁଛି ସତରେ ସେଟିକି ଯିବାକୁ ହେଲେ ନିଜର ଇଛା ଦରକାର ନିଜର ମାନେ ପ୍ରୟାସ କରିବା ଦକାର ନିଜେ ଏଇଟା ସମ୍ପୂର୍ଣ୍ଣ ମୁଁ ଆଜି ଭାବୁଛି ଏଇଟା ସମ୍ପୂର୍ଣ୍ଣ ମୁଁ ଏଇନାକେ ମୋ କାର୍ଯ୍ୟରେ ବ୍ୟସ୍ତ ଅଛି ମୁଁ ତ ଇଛା କରୁନି ନା ଯିବାକୁ ଜଗା ପାଖକୁ ସେ ଆମକୁ କେମିତି ଡାକିବେ। ଆମେ ଯଦି ଚେଷ୍ଟା କରିବା ଆମ କାମ ଧନ୍ଦା ବନ୍ଦ କରି ନାଇଁ ଆମେ ଚାଲ ବାହାରିବା ଯିବା।
ହୁଁ।
ଆଜି ମାନେ ସତ କଥା ଆପଣଙ୍କ ମୁହଁରୁ ଏ କଥାଟି ଶୁଣି ମୁଁ ପୁରା ମାନେ ମତେ ହୃଦୟରୁ ମାନେ କାନ୍ଦ ଆସୁଛି ସତରେ ମ ଆ ଆଖିରୁ ବି ଲୁହ ବ ବୋହି ଆସିଲାଣି। ଶୁଣିକି ସତ କଥା ଆମେ ଖାଲି ମାନେ ଜଗା ବୋଲି ନାଇଁ ଆମେ ସବୁ ଠାକୁରଙ୍କୁ ନି ସିଏ ସମୟ ଦଉନି ମାନେ ଆମ ଏମିତି ଆମ କାମ ବ୍ୟସ୍ତରେ ରହୁଛେ। କିନ୍ତୁ ଆମେ ଖାଲି ମନ ବୁଝିବା ପାଇଁ କଥା ଟାକୁ ମାନେ ଠାକୁରଙ୍କ ମୁଣ୍ଡରେ ଦୋଷ ଲଦେଇବା ପାଇଁ ଖାଲି କହିଦଉ ଚେ ଯେ ତାଙ୍କର ଡୋରି ଲାଗିନି, ବୋଲି ଆମେ ଯାଇପାରୁନେ ସତ କଥା। ଆମେ ଏତେ ମାନେ ଆମ ସଂସାର
ଯୋଉ ଶୁଣ ଯୋଉ କହୁଥିଲି ଯେ ମାନେ ଦେଖ ଆମେ ସକାଳେ ଉଠୁଛେ। ସବୁ କାମ କରୁଚେ ନା ନାଇଁ, ସବୁ କରୁଛେ। ମାନେ ଲାଟିନ୍ ବ୍ରସ୍, ଏଇ ସବୁ ମାନେ ଦାନ୍ତ ଘଷୁ ଯେ ଆମର ମାନେ ସବୁ ନିତ୍ୟ କର୍ମ ସାରୁ ଚେ। ସବୁ ପାଇଁ ସମୟ ଅଛି, ଠାକୁରଙ୍କୁ ପାଞ୍ଚ ମିନିଟ ଦବାକୁ ସମୟ ନାଇଁ।
ମୁଁ ଆଜି ସତ କଥା, ମୁଁ ନିଜେ ଅନୁଭବ କରୁଛି। ମାନେ ଆମ ସଂସାର ପିଲା ଛୁଆ ମାନେ ଏଇଥରେ ଆମେ ଏତେ ମାନେ ବେସ୍ତ ତ ରହିଯାଉଛ ଯେ, ଆଉ ଖାସ କରି ଏବେ ଯୋଉ ଦେଖିବା ଯନ୍ତ୍ରଟି ଆସିଲା ଆମ ହାତୁକୁ ତା ଦେହରେ ଆମେ ଏତେ ରୋ ପ ସି ଯାଉଚ ଯେ ସତରେ ଆମର ନିଜର ଇଚ୍ଛା ନାହିଁ କୌଣସି ଭଗବାନଙ୍କ କତିକି ଆମେ ଯିବା ବୁଲିବା କି ଅର୍ଥର ଅଭାବ ହଉ ସେ ଯାହା ବି ହଉ ଆମେ ଖାଲି ମାନେ ତାଙ୍କ ମୁଣ୍ଡରେ ଦୋଷ ଗୁରାକ ଲଦି ଦଉଚ ଯେ ଠାକୁର ଆମ ଡୋରି ଲଗଉନାହା ସତ କଥା ହେଇ
କଥା ବି ନୁହେଁ ଆମେ ଯେତବେଳେ ଘରର ଗୋଟେ ଠାକୁର ରଖୁଚେ ତାଙ୍କୁ ଯଦି ଆମ ମାନେ ମନ୍ଦିରରେ ଯେମିତି ଆମେ ଠାରଙ୍କୁ ପୂଜା କରୁଚେ ଯଦି ସେମିତି ପୂଜା କରିବା ଆମ ଘର ବି ମନ୍ଦିର ହେଇଯିବ।
ଆଚ୍ଛା ଠିକ କ ବାର୍ତ୍ତା ଟିଏ ଦେଲେ ଆପଣ। ମୁଁ ସତ କଥା ସବୁବେଳେ ଭାବେ ମୁଁ ଠାକୁର ପୂଜା ଙ୍କୁ ବରଂ ପଛରେ ରଖେ ମତେ କାଇଁ ଲାଗେ ଭଗବାନ କଇଚନ୍ତି ଆଗ ମଣିଷଙ୍କ ପେ ଟ କଥା ବୁଝ ଆଉ ତାଙ୍କୁ ଶାନ୍ତି କଲେ ମୁଁ ଶାନ୍ତି ହେବି ମୁଁ ସଖାଳୁ ମାନେ ଠା କୁରଙ୍କ ପୂଜା ବରଙ୍ଗ ଡେରି ହଉ। ମୁଁ ଆଗେ ମୋ ପରିବାର କିଏ କେମିତି ଖାଇବେ ମୁଁ ସେଇଟା ଆଗ ବ୍ୟବସ୍ଥା କରିସାରେ। ମାନେ ଶାଶୁ ଶ୍ୱଶୁର ହୁଅନ୍ତୁ କି ଛୁଆ ପିଲା କିନ୍ତୁ
କରିବା ନିହାତି
ମୁଁ ଏଇଟା ଠିକ କରେ ନା ଭୁଲ କରେ ଆଗ ମୁଁ ଏମାନଙ୍କ କ ଥା ବୁଝିବି ନା ଆଗ ଠାକୁର ପୂଜା କରିବି କାହିଁକିନା ସେମାନଙ୍କର ଟାଇମ ହେଇଯାଏ ସେମାନେ କାମୁକୁ ପଳେଇବେ ମୁଁ ଏଇଟା କଣ କରେ?
ନାଇଁ ତମେ ଠିକ କର ତମେ ଠିକ କର ହେଲେ ଦେଖ ଆମେ ଠାକୁରଙ୍କୁ ପୂଜା କରିବା କିନ୍ତୁ ଆମ ହଁ ଯୋଉମାନେ କାମ କରିବାକୁ ଯିବେ ଖଟିବାକୁ ଯିବେ ସେମାନେ ଉ ଉପବାସ ରେ ସେଇଟା କଣ ଠିକ ହବ କି?
ଯାହା ହଉ ଆପଣ ଆଜି ଏଇଟା କହିଲେ ମୋ ମନରୁ ଗୋଟେ ବଡ ଚିନ୍ତା ମାନେ ପଳେଇଲା। ମୁଁ ଯେତବେଳେ ଡେରିରେ ପୂଜା କରେ ସତ କଥା ମୁଁ ଭାବେ ଭଗବାନ ରାଗୁଥୁବେ କହୁଥୁବେ ମୋ ପୂଜା ଟାକୁ ରଖିକି ଇଏ ଆଗ ମାନେ ସମସ୍ତଙ୍କ କଥା ବୁଝୁଚି। କିନ୍ତୁ ଆପଣଙ୍କ ଶୁଣିକି ମୋ ମନ ହାଲକା ହେଇଗଲା ମାନେ ସତରେ ଭଗବାନ ମୋ ଉପରେ ରାଗୁ ନଥିବେ। କାହିଁକି ନା ମୁଁ ମଣିଷଙ୍କ କ ଥା ବୁଝେ ତାଙ୍କ ସେ ଖାଇକି ଯିବେ କେମିତି କଣ? ଛୁଆ ଟିସନ୍ ଯିବେ ତାଙ୍କର ଟାଇମ ହେଇଯାଏ ନା ପା ସାଳୀ କି ଏଠୁ ଶା-ମାନେ ଶାଶୁ ଶାଶୁ ଶଶୁର ତାଙ୍କ କର୍ମ କ୍ଷେତ୍ରକୁ ଯିବେ ତାହେଲେ ମୁଁ କି ଛି ଭୁଲ କରୁନି ନାଇଁ କି ଆଛା। ଆଉ
ଏଇ ତମ ମାନେ ଖାଇବନି କି ଖାଇବନି କି ତମ ମାନେ? ଖାଇବନି? ହଁ।
ଆଉ ଉଁ
କୁହନ୍ତୁନି କାଲି ରାତିରେ ବହୁ କଷ୍ଟରେ ଶୋଇଛୁ ଯେ ମାନେ କି ଗରମ ଏଠି ହଉଚି ମାନେ ମସୁରୀ ଟଙ୍ଗା ହଉଚି ସେଇ ତିରେ ପବନ ଦଉନି ଠିକ୍ ସେରେ କେତେ କଷ୍ଟରେ ବହୁତ ରାତିରେ ଯାଇକି ନିଦଟା ହେଇ ଥିଲା ସକାଳୁ ଫୁଣୀ ପାଞ୍ଚଟ ରୁ ଉଠିବାକୁ ପଇଲା ଏଠି ଯୋଉ ଭଉଣୀ ସିଶ୍ ସ୍ତ୍ରୀ ଜଣେ ସିଏ ଆମକୁ ଉଠେଇଦଲେ ସକାଳେ କହିଲେ ଚାଲ ଯିବା ମେ
ଟିକେ ଥଣ୍ଡା ପକେଇଲାଣି ତାପରେ ଆ ଆପଣ କହୁଥିଲେ କି ସେଇଟା ଜଙ୍ଗଲ ଏରିଆ।
ଏଠି ସକାଳ ପାଞ୍ଚଟାରୁ ଖରା ପଡ଼ିଲା। ସକାଳ ପାଞ୍ଚଟା ମାନେ ସକାଳ ପାଞ୍ଚଟା ଟା ଲାଗୁଛି ଯେମିତି ଆଠଟା।
ଆଚ୍ଛା।
ଆଉ ଆଠଟା ଟା କେମିତା ଲାଗୁଥିବ ଏବେ ଯୋଉ ସମୟ ଅଛି ଖରା ବେଳ ଭଳିଆ ଲାଗୁଛି। ହେଇନି ଏବେ ପୁରା ଖରା ଭଳିଆ ଭଳିଆ ଦେଖାଉନି ଦେଖିଲୁ ବାହାରୁ କୁ ଅନେଇଲୁ।
ଆମର ଏଠି ବିଲ୍ କୁଲ୍ ବି ସୂର୍ଯ୍ୟ ଦେବତାଙ୍କ ଦର୍ଶନ ନାହିଁ।
ବିଲକୁଲ ସୂର୍ଯ୍ୟ ବାହାରି ନାହାନ୍ତି।
ନାହିଁ ବାହାରି ନାହାନ୍ତି ପୁରା ଯେମତି।
ଆମ ସେପଟେ ସୂର୍ଯ୍ୟ ଉଦୟ ମାନେ ହେଇନି ଭଲ କି ମାନେ ଖରା ହେଇନାହିଁ। ଭାଉଜ ବି କହୁଛନ୍ତି ଖରାପ ବାହାରିନି ଟୋଟାଲି କାଉଁଳିଆ ପାଗ।
ଟୋଟାଲି ଖରା ଆଜି ସକାଳୁ ହେଇନି କାଉଁଳିଆ ପାଗ ସେମିତି କରିଛି। ଆଉ ମୁଁ ଭାବୁଥିଲି କି ଆପଣ କହୁଥିଲେ ନା ସେଇଟା ପାହାଡିଆ ଜଙ୍ଗଲ ଏରିଆ। ସେଠି ଥଣ୍ଡା ପକଉଥିବ କିନ୍ତୁ
ଖରା ଦିନେ ଯେମିତି ଖରା ଶୀତ ଦିନେ ସେମିତି ଶୀତ ସେମିତି ଆଉ।
ଆଛା ମୁଁ ଭାବେ ଖରା ଦିନେ ସେ ଜାଗାଟି ବହୁତ ଥଣ୍ଡା ଲାଗୁଛି। ଥୁଅ ଆଛା ନାଇଁ ଜଙ୍ଗଲ। ପାହାଡ ଏଡିଆ ନା ବହୁତ ଗଛ ବୄଛ ସେକା ସେ ଥଣ୍ଡା ଟା ଲାଗେ।
ନା ନା ନା ଏଠି ପାହାଡ ଏରିଆ ସେଇଥିପାଇଁ ବେଶୀ ମିସି ମାନେ ଗରମ ହୁଏ। କାଇଁ କହିଲ ସବୁ ସେ ପାହାଡ ଟା ଗରମ ଯେତେବେଳେ ତାତି ହେଇଯିବ। ଚାରିଆଡ ତାତ ଟା ହବ ନା।
ମୋ ଧାରଣା କିନ୍ତୁ ଭୁଲ୍ ଥିଲା ମୁଁ ଭାବିଲି ବହୁତ ଗଛ ବୄଛ ସେଠି ଥିବ ଆଉ ସେ ପରିବେଶଠି ଥଣ୍ଡା ଲାଗୁ
ଜଙ୍ଗଲ ଯଦି ହେଇଥାନ୍ତା ତାହେଲେ ଶୀତ ଲାଗିଥାନ୍ତା ଥଣ୍ଡା ଲାଗିଥାନ୍ତା। କିମ୍ବା ଜଙ୍ଗଲ ନୁହେଁ କିମ୍ବା ପାହାଡ ତେଣୁକରି ସେ କଣ ହଉଛି ନା। ଯେତେବେଳେ ଶୀତ ଦିନ ହଉଛି ସେତେବେଳେ ଜୋରରେ ଶୀତ କରୁଛି। ଯେତେବେଳେ ବର୍ଷା ହଉଛି ସେତେବେଳେ ଜୋରେ ବର୍ଷା ହଉଛି ଯେତେବେଳେ ଖରା ହଉଛି ସେତେବେଳେ ଜୋରେ ଖରା ହଉଛି।
ମାନେ ଏଇ ଯୋଉ ତୁ ସାଙ୍ଗରେ ତା ସେଠିକାର ଆମ ଏଠି ଅପେକ୍ଷା ପରିମାଣ ସବୁ ଅଧିକ ହେଇଥାଏ ଆଛା।
ପାଣି ପୁରା ବରଫ ଶୀତ ଦିନେ ଏବେ ଏବେ ପୁରା ଗରମ ପାଣି।
ଆଚ୍ଛା।
ଏମିତି ଆଉ।
ପାଣିର ସେଠି ଭଲ ସୁବିଧା ତ ମାନେ ଆପଣ ଅ ପୁରା ଚବିଶି ଘଣ୍ଟା ପାଣିର ସୁବିଧା ଏଠି ପାଉଛନ୍ତି ତ?
ଚବିଶ ଘଣ୍ଟା କଣ। ଏଇ ଆମର କଣ ତ ଟାଇମ ପାଣି ବି ଆସୁଛି। ଆଉ ଟାଙ୍କିରେ ବି ପାଣି ଭର୍ତ୍ତି କରାଯାଏ ଇଏ ଦ୍ଵାରା।
ଆଛା ପିଉଛନ୍ତି। କଉ ପାଣି ମାନେ ପାନୀୟ ଜଳ ରୂପରେ କୌ ଜଳଟି ଆପଣ
ଏଇ ଯୋଉ ଆସୁଛି ଟାଇମ୍ ପାଣି ପାଣି ଯୋଉରା ଆସୁଛି।
ଆଚ୍ଛା।
ମା ଆ ଯୋଉ ପାଣି ପିଇବା ଯୋଉ ଆକୁୁଆଗାଡ ଟା ସେଇଟା ଖରାପ ହେଇଯାଇଥିଲା।
ଆଚ୍ଛା ଆଚ୍ଛା। ତାହେଲେ ଯୋଉ ତ ପାଣି ବୋହୁତ ସଫା ହେଇଯାଏ। ଆଚ୍ଛା ଆପଣଙ୍କର ବୋଧେ ସମୟ ହେଇଗଲାଣି ଆପଣ ଏଠୁ ସାଢ଼େ ନଅଟାରେ ବାହାରିବେ।
ହଁ ଟିକେ ଆଗୁଆ ଯିବୁ ହଁ ଟିକେ ଆଗୁଆ ଯିବୁ।
ଅ ହ ନଅଟା
ଆ ତାପରେ ବି ହଁ ଆହୁରି ଗୋଟେ କଥା କହୁଥିଲି ହଁହଁ ଯୋଉ ହେ ଭୁଲିଗଲି କଣଟା କହୁଥିଲି ଭୁଲିଗଲି।
ଆଚ୍ଛା କୁହନ୍ତୁ?
ହଁ କହୁଥିଲି କି ଏଇଠି ସମସ୍ତେ ମତେ ଦେଖିକି କୋ ହୁଚନ୍ତି ଆଉ କି ତମେ ଘରକୁ ଯାଇଁ କଳା ହେଇଯାଇଚ।
ଏଠି ସବୁ ସବୁବେଳେ ଆପଣ ଯୋଉ ନୂତନ ଯାନବାହାନଟି କିଣା ହେଲା ସମସ୍ତଙ୍କୁ ଆପଣ ସେଇଥିରେ ଲେ ନିଜେ ବି ଏବେ ଖରାର ପରିମାଣ ଟିକେ ଅଧିକ ଥିଲା। ଆପଣ ପ୍ରାୟତଃ ବାହାରେ ବୁଲିଲେ। ତେଣୁ ସୂର୍ଯ୍ୟ କିରଣ ବାଜି ଆପଣଙ୍କ ଚର୍ମଟି ଟିକିଏ ଫିକା ପଡିଯାଇଛିଏଇଟା ସତ୍ୟ ନୀ ସେମାନେ ସତ କହୁଚନ୍ତି ଆପଣ ପୁଣି ତା ଭିତରେ ରହିଲେ ଆଉ ତ ବେଶୀ ବୁ ଆପଣଙ୍କ ଚର୍ମ ଉପରେ ଆଉ ଖରାପ ପ୍ରଭାବ ପଡ଼ିବନି।
ହୁଁ।
ଏ ଥରକ ଆସନ୍ତି କିନ୍ତୁ ଏମିତି ହେଇନଥାନ୍ତି କାରଣ ନୂଆ ଯାନଟି ନ ଥିଲା ଆପଣ
ଦେଖି ଚାହିଁକି ଯିବା ଆସିବା କଣ କରୁଥିଲେ ନୂଆ ନୂଆ ଜାନା ଟାକୁ ଦେଖି ନୂତନ ଯାନକୁ ଆପଣ ଅତ୍ୟଧିକ ଗଲେ।
ହୁଁ।
ଅତ୍ୟଧିକ ଯିବା ଫଳରେ ଆପଣଙ୍କର ଚର୍ମଟି ର ଅବସ୍ଥା ଏମିତି ହେଲା ଆଉ ଦେଖୁନାହାନ୍ତିି ମୁଁ ଆପଣଙ୍କ ଭା ଭାଉଜ ମାନେ ବୋହୁତ କଳା ଥିଲି ଏଇନାକେ ଘରୁ ବାହାରୁନି ବୋଲି କେତେ ମୁଁ କଲର ମାନେ କେତେ ଗୋରା ମୁଁ ହେଇଗଲିଣି କୁହନ୍ତୁ ନିଜେ ଖରା ପଡିଲେ ଆମର ଖରାଟି ଦେହ ପାଇଁ ଭଲ କିନ୍ତୁ ପୁରା ସଖାଳର ଖରା।
ଏଥିରେ ଭିଟାମିିନ ଡି ମିଳୁଚି କିନ୍ତୁ ଅତ୍ୟଧିକ ଖରାରେ ବୁଲିଲେ ଆମ ମାନେ ଚର୍ମଟି ଖରାପ ହେବାର ବୋହୁତ ସମ୍ଭାବନା ଥାଏ।
ହୁଁ।
ଆଚ୍ଛା। ଆଉ ଆପଣ ଏଇଥରକ ହୋଉ ଆଚ୍ଛା ଆପଣଙ୍କର ତ ପାଠ ପଢ଼ାର ସମୟ ହେଇଗଲାଣି ଆପଣ ଯାଆନ୍ତୁ ଆଉ ପାଠ ପଢ଼ିକି ଆସିକି ପୁଣି ମନ ପକେଇବେ ଆଛା ଆଚ୍ଛା
ହଁ ନିହାତି।
ଝିଅ ରଖୁଚି ସମାପ୍ତ କରୁଚି ମୋ ବାର୍ତ୍ତାଟି